ହ୍ୟାଲୋ ଶୁବିଲା ହ୍ୟାଲୋ।
ଟିକେ ରଡ ପାଟିରେ କୁହ।
ଆ ହଁ ହ୍ୟାଲୋ ସୁବିଲା।
ହଁ।
ହଁ। କଣ କୁହନ୍ତୁ?
ହଁ କାଲି ଉଁ କାଲି ତମ ଆଡ଼େ ବର୍ଷା ହେଇଥିଲା କି?
କାଲି ହୁଁ କାଲି ଦିନ ଗୋଟାଙ୍କ ଯେମିତି ଖରା ହଉଥିଲା ଆଉ ଯେମିତି ଗରମ ଲାଗୁଥିଲା ଲାଗୁଥିଲା ବର୍ଷା ହବ ବୋଲି ଆମେ ଭାବୁ ଲୁକି ଶୁଭୁନି ମୁଁ କଣ କରିବି। ଆମେ ଭାବୁଥିଲୁ କି ନା ମୁଁ ଚି-ଚିଲେଇ ପାରିବିନି ଏ ଘରେ ଶୁଣ ଯୋଉ
ମତ ମୁଁ ଯେଡେ ପାଠରେ ପାଟିରେ କହୁଛି ହେଡ ପାଟିରେ ପାଟିରେ କହ
ଆରେ ଆମେ ଭାବିଲୁ କି ଚାରିଟା ବେଳେ ବର୍ଷା ହେଇଯିବ କିନ୍ତୁ ବର୍ଷା ହେଲାନି ଚାରିଟା ବେଳେ ଏ ଗରମଟା ଲାଗିକି ରହିଲା ତାପରେ ଏ ଗରମ ଟା ଯେ ବହୁତ ହେଲା ପାଞ୍ଚଟା ଛଅଟା ବେଳକୁ ବିଜୁଳି ବିଜୁଳି ବହୁତ ଜୋରେ ମାରିଲା ଆ ସେ ବର୍ଷା ହବ ନା କଣ କିନ୍ତୁ ବର୍ଷା ତାପରେ ଆମ ସନ୍ଧ୍ୟା ବେଳକୁ ଗଲୁ ଭୋଜି ଖାଇବାକୁ ଭୋଜି ଖାଇବାକୁ ଗଲୁ ଭୋଜି ଖାଇବାକୁ ଗଲା ବେଳକୁ ଠୋପେ ଠୋପେ କି ବର୍ଷା ପକଉଥିଲା ଜୋରେ ପକେଇ ନଥିଲା ଠୋବେ ଠୋବେ ବଗଉଥିଲା ବିଜୁଳି ଟିକେ ଟିକେ ମାରୁଥିଲା ଆଉ ଲାଇନ କରେଣ୍ଟ ଯିବା ଆସିବା କରୁଥିଲା ଏମତି ଷ୍ଟାଣ୍ଡ ହେଇକି ରହୁନଥିଲା ତାପରେ ଏ ସାତଟା ସାଢେ ସାତଟା ସାଢେ ସାତଟା ସାତଟା ପଇଁଚାଳିଶ ବେଳକୁ ଆମେ ଭୋଜି ଖାଇଥିଲୁ ଭୋଜି ଖାଇକି ଜଷ୍ଟ ବାହାରିକି ଆସିଛୁ ବର୍ଷା ଜୋରେ ପକେଇଲା ଆଉ ତ ସାଢେ ସାତଟା ପଇଁଚାଳିଶ ଟୁ ବର୍ଷା ହେଲା ଯେ ଆମର ନଅଟା ନଅଟା ଯାଏ ପାଖା ବର୍ଷା ହେଲା ପ୍ରବଳ ବର୍ଷା ବର୍ଷା ତାକୁ ଘଡ ଘଡି ଘଡଘଡି ପବନ ସବୁ ଆମେ ଯାଇକି ଠିଆ ହେଲୁ ସେ ଭୋଜି ପାଖରେ ଆସିଲୁ ପରେ ଲେଟରେ ଆଉ ହ
ହଁ ମତେ କ ମତେ ପଚାର
ବଲି କହିଲି ଆପଣ କୁଆଡେ
କଣ କହିଲ
କୁଆଡେ ଯାଇଥିଲୁ କାଲି
କାଲି କାଲି ଆମର ଆମ ଭାଉଜଙ୍କ ଭଉଣୀ ଏ ଆମ ଭାଉଜଙ୍କ ସାନ ଭଉଣୀର ପୁଅର ବାହାଘର ହେଇଥିଲା ରିସେପସନରେ ଯାଇଥିଲୁ ବହୁତ ବାଟ ବାଟ ସିଏ ଆମ ଗାଁ ଠୁ ସେ ଗାଁ ବହୁତ ବାଟ ବହୁତ ବାଟ ଆମେ ପ୍ରାୟ ତିନ ଦିଟା ତିନିଟା ବେଳୁ ବାହାରିଲୁ ଅ ସାଢେ ସାତଟା ଆଠଟା ବେଳକୁ ସେଠି ପହଞ୍ଚିଲୁ ପହଞ୍ଚିଲୁ ପହଞ୍ଚିଲା ବେଳକୁ ସେଠି ବି ବହୁତ ବର୍ଷା ହଉଥିଲା। ବର୍ଷା ହଉଥିଲା ସେଇଠିକି ଗଲୁ ଅ ତାପରେ ଟିକେନାଙ୍କୁ ବସିଲୁ ବସିକି ସେଠି ତାଙ୍କର ଖାଦ୍ୟ ପାନୀୟ ବ୍ୟବସ୍ଥା ହୋଇଥିଲା ହଁ ସେଠି ଖାଇଲୁ ଖାଇକି ଆମେ କହିଲୁ ନଇଁ ଆମେ ଶୀଘ୍ର ପଳେଇବୁ ଉ ଶୀଘ୍ର ପଳେଇଲେ ଆମେ ପୁଣି ଗାଁକୁ ଆସିଲା ବେଳକୁ ବହୁତୁ ରାତି ହେଇଯିବ ଆଁ ବର୍ଷା ବି ହଉଥାଏ ଆମେ ସେଇଠୁ ପଳେଇ ଆସିଲୁ ଆସିକି ପ୍ରାୟ ରାତି ଦିଇଟା ପରେ ବି ଆମେ ଆସିକି ଏଇଠି ପହଞ୍ଚିଲୁ ଆଉ ତମର ଆଜି କଣ ଖାଇଛ ସକାଳୁ?
ସକାଳୁ ଉ ହୁଁ ସକାଳୁ ଉ ଆଗେ ଉଠିଲି ମୁଁ ସାଢ଼େ ପାଞ୍ଚ ଛଅଟା ବେଳକୁ ଉଠିଲି କାଲି ଯେହେତୁ ରାତିରେ ଆମ ଘରେ କିଛି ଖାଇବା ହେଇ ନଥିଲା ମାନେ ରାତିରେ ଆମର କଣ ହୁଏ ନା ରୁଟି ପରଟା କରାଯାଏ ଆଉ ସକାଳେ ସେଇ କିଛି ରହିଯାଇଥାଏ ସେ ପରଟା ଆଉ ରୁଟି ଭିତରୁ ଆମେ କଣ କରୁ ନା ସକାଳେ ଯୋଉ ଚାହା ହେଇଥାଏ ସେ ଚାହା ରେ ମୁଁ କଣ କରେ ନା ଆଁ ପରଟା ଦିଟା କି ରୁଟି ଦିଟା ଏମିତି ଆଣିକି ମୁଁ ଟିକେ ଟିକେ ଏମିତି ବୁଡେଇ ବୁଡେଇ ପିସ୍ ପିସ୍ କରିକି ମୁଁ ଖାଇଦିଏ କିନ୍ତୁ କାଲି ରାତିରେ ଯେହେତୁ ଉ ଆମ ଗାଁରେ ଗୋଟେ ଭୋଜିଥିଲା ତ ଅ ମୁଁ କଣ କଲିି ନା ଆମ ଘରେ କଣ ନା ରୋଷେଇ ଆମ ଘରେ ରୋଷେଇ ହେଇନଥିଲା ତ ଆମେ କଣ କରିବୁ ସକାଳେ ସକାଳେ ପ୍ରବଳ ଭୋକ ହେଲା ଅଁ ଆଉ ଗୋଟେ ଜିନିଷ ହୁଏ ଯେ ସକାଳେ ଆମର କଣ କ୍ଷୀର ଅଣାଯାଏ। ଓ ଗତକାଲି ପାଇଁ କ୍ଷୀର ଯାଇକି ଆଣିକି ଆସିଥିଲି କିନ୍ତୁ ଗତକାଲି ପିଇବା କ୍ଷୀର ଟା କମ ହେଇଥିଲା ମାନେ କ୍ଷୀର ଟିକେ କମ ପିଆ ହେଇଥିଲା ତ ସେଇ କ୍ଷୀର ଟିକେ ରହିଯାଇଥିଲା ଟିକେ ନୁହଁ ଅଧିକ ରହିଯାଇଥିଲା। ସକାଳେ ଯାହା ପିଆହେଇଥିଲା ତାପରେ ଆଉ ପିଆ ହେଉନି ସନ୍ଧ୍ୟା ବେଳେ ଟିକିଏ ଆଉ ଯେହେତୁ ମୁଁ ପିଇ ନଥିଲି ସେ କ୍ଷୀର ଟି ବଳିଯାଇଥିଲା। ତ ସକାଳେ କଣ ହେଲା ନା ଆଁ କ୍ଷୀର ପାଖା ପାଖି ଅଧ ଲିଟରେ ପ୍ଲସ ବଳିଥିଲା। ଏଇ ଅଧ ଲିଟରେ ପ୍ଲସ କ୍ଷୀରକୁ ମୁଁ କଣ କଲି ନା ଗ୍ୟାସ ରେ ଟିକେ ଫୁଟେଇଦେଲି ଗ୍ୟାସ୍ ମାନେ ଯୋଉ ନିଆଁ ଫିଆଁ ଲଗେଇକି ଗ୍ୟାସ୍ ଚୁଲାରେ ଆଉ ଫୁଟେଇଦେଲି ତ ଫୁଟେଇ ସାରିଲା ପରେ ସେଥିରେ କଣ କଲି ନା ଆଗେ ଚାମଚେ ହଳଦୀ ପକେଇଲି ହଳଦୀ ପକେଇକି ଗୋଳେଇଲି ପ୍ରଥମେ ଗୋଟେ ମିନିଟ ପାଖା ପାଖି ଗୋଳେଇଲି ଭଲସେ ଦେଖିଲି ଯେବେଳେ ଗୋଳି ହେଇଗଲା ମାନେ ତଳେ ବସିନଥିବ ପୁରା ଭଲସେ ଗୋଳି ହେଇଯାଇଥିବ ଗୋଳେଇ ସାରିଲା ପରେ କଣ କଲି ନା ଓଟସ ଓଟସ ଥିଲା ଆମ ଘରେ ମୁଁ ଆଣିଥିଲି ଏପାଳିକ ଓଟସ ତ ସେ ଓଟସ ଟିକେ ପକେଇଦେଲି ପକେଇକି ପଣି ତାକୁ ଗୋଳେଇଲି ଯେହେତୁ ଯୋଉ ଖାଇ ଯାଉ ଜାଗାଟରେ ମୁଁ ଗରମ କରିଥିଲି କ୍ଷୀର ଟା ସେଇ ଜାଗା ଟା ବି ଗରମ ଥିଲା ତ ମୁଁ ଧରି ପାରିଲିନି ତ ମୁଁ କିଛି ସମୟ ନେଇକି ତାକୁ ବାହାରକୁ ଆଣିକି ତାକୁ ଓର୍ଟସ ଗୋଳେଇ ତ ଗୋଳେଇକି ମୁଁ କଣ କଲି ନା ଆ ପୁରା ଭଲସେ ଗୋଳି ହେଇଗଲା ପୁରା ଭଲସେ ବତୁୁରୀ ଗଲା ତାପରେ ମୁଁ ବସିକି ପିଇଲି ପ୍ରଥମେ କ୍ଷୀର ତାପରେ ଓର୍ଟସ ଖାଇଲି। ଆଉ କାଲି ଯୋଉ ଭୋଦିକୁ ଆପଣ ଯାଇଥିଲେ ସେଠି କଣ ଖାଇବା କଣ ହେଇଥିଲା?
ସେଠି ପ୍ରଥମେ ଏଁ ପ୍ରଥମ ଖାଦ୍ୟ ଦେଇଥିଲେ ଏ ଯୋଉ ଛେନା ଛାଣିକି ଦେଇଥିଲେ ଏଁ ଆଉ ଗୁପଚୁପୁ କରିଥିଲେ ଏଁ ଆଁ ଆଉ ଏ ମକା କୁ ମକା କୁ କଣ କରିଥିଲେ ନା ଆ ଆ ମକା ମଞ୍ଜିକୁୁ ଛଡେଇକି ମିଠା ମକା ମଞ୍ଜିକୁ ଛଡେଇକି ଛାଣିକି ଦେଇଥିଲେ ଆଇସ୍କ୍ରିମ ବି କରିଥିଲେ। ଖିରି କରିଥିଲେ ଆଉ ଖାସି ମାଂସ କରିଥିଲେ। ଏ ଚିଙ୍ଗୁଡି କରିଥିଲେ। ଆଁ ଆଉ ଭାତ୍ ଭାତ କରିଥିଲେ ଚିକେନ୍‌ କ ଥିଲେ ଚିକେନ ମାନେ କୁକୁଡା କୁକୁଡା ମାଂସ କରି ଦେଇଥିଲେ। ଏମିତି ବହୁତ ପ୍ରକାର କରିଥିଲେ କାଲି ତ ରବିବାର ଥିଲା ଆମର। ସେଥିପାଇଁ ଆମେ ଆମିଷ ରବିବାର ଖାଉନାହୁଁ। କାରଣ ଆମେ ସୂର୍ଯ୍ୟ ପୂଜା କରୁ। ସେଥିପାଇଁ ରବିବାର ଆଇଁଷ ଖାଉନା ଆମ ମୁଁ ଖାଲି ରୁଟିି ଗୋଟେ ଆଣିଲି। ଆଉ ଭାତ ଟିକେ ଆଉ ଖିୀରି ଟିକେ ଆ ଡାଲିରୁ ଟିକେ ଛତରୁ ଟିକେ ସବୁଥିରୁ ଟିକେ ଟିକେ ଆଣିଲେ। କାରଣ ଅଧିକ ରାତି ହେଇଗଲା ଅ ଅଧିକ ଖାଇବାକୁ କୁ ଅଧିକ ରାତି ହେଇଗଲା ଖାଇବା ହଜମ ହବନି ସେଥିପାଇଁ ଆମେ କେତେ ବାଟ ଯାଇଛୁ ପୁଣି ଫେରିବୁ ସେଥିପାଇଁ କମ୍ ଟିକେ ଟିକେ ଆଣିକି ସେଥିରୁ ଟିକେ ଟିକେ ଖାଇଲି। ଅଁ ସବୁ ବି ଖାଇ ପାଇଲିନି। ତାପରେ ସାମନ୍ୟ ଟିକେ ବିଶ୍ରାମ ନେଇକି ଫୁଣି ଆମେ ଫେରିଲୁ ଆଉ। ଘରକୁ ଆସିକି ପହଞ୍ଚିଲୁ ଆଉ ଆଉ ଆଜି ଆଜି ତମର କଣ ରୋଷେଇ ହବ।
ଆଜି। ଆଜି ଏଇ ଯାକେଁ କିଛି ଏମିତି ମାନେ ଆମର କଣ? ନିଷ୍ପତି ନିଆଯାଇନି ଯେ କଣ ହବ ରୋଷେଇ। କିନ୍ତୁ ଯାହା ଲାଗୁଚି ମାନେ ସିଚୁଏସନ ଦେଖିକି ଯାହା ଲାଗୁଛି କି ପଖାଳ ଭାତ ତ ଥିବ ସିଓର ପଖାଳ ଚଳିବ ତା ସହିତ ଅ ଯାହା ଲାଗୁଛି। ଡାଲି ଯୋଉ ପକାଯାଏ ତା ସହିତ ଆଳୁ ଫାଳୁ ଦିଟା ପକା ହେଇଛି ମାନେ ଆଳୁ ସିଝା ଟା ହବ ଆଳୁ ସିଝା ସହିତ ଆମର ଅଛି କଣ? ହ ନା ସେ ଯୋଉ ବାଇ ଏଇ ଯୋଉ ବାଇଗଣ କହୁଛି ମ ଆମର ଭେଣ୍ଡି ଭେଣ୍ଡି ଟିକେ ଭାଜି ଦେବେ ଆଉ ସେଥିରେ ଏଁ କରିବ ନା ଉଁ ପିଆଜ ଟିକେ ପକାହବ ଆଉ ମୋର ଲଙ୍କା ଟିକେ ପକାଯିବ ତାପରେ ତାକୁ ଦଳିକି ମୁଁ ପଖାଳ ସହିତ ଖାଇବାର ମୋର ଅଛି ପ୍ଲାନ୍। କିନ୍ତୁ ଦେଖିବି ଦେଖିବା ଯଦି ଛତୁ କି କଣ ଯଦି ମିଳିଗଲା ମାନେ ବାଡିରେ ଆମର ପାଳ ଅଛି ତ ଯଦି ସେଠାରେ ଯେହେତୁ ବର୍ଷା ଫର୍ଷା ହେଇଛି ପୁଣି ଆଗରୁ ପାଣି ଫାଣି ପକା ହେଇଥିଲା ତ ସେଥିରେ ବି ବହୁତ ଚାନ୍ସ ଅଛି କି ଆମର ଅ ଛତୁ ଫୁଟିଥିବାର ଆ ସେ ଛତୁ ଫୁଟିଥିବ ତାହେଲେ ସେଇଟା ଆଣିକି କଣ କରିବୁ ନା ସୋରିଷ ତେଲ ସେ ଯୋଉ ଆମର ଟିକେ ଏ କଣଟା ରସୁଣ ଆଉ ଲା ଏତି ଫାଳିକିଆ କରିକି ପିସ୍ ପିସ୍ କରିକି ଟିକେ ଟିକେ ତ ସେଗୁଡା କଣ କରାଯାଏ ନା ଗୋଟେ ତାଟିଆରେ ପକେଇକି ଭଜାଯାଏ। ଭାଜିକି ସେଗୁଡା ପଖାଳ ସହିତ ଖାଇଲେ ବଢିଆ ଲାଗିବ। ସେଇଆ ଖାଆହବ ତାପରେ ଦେଖିବା ଗତକାଲିର ବି ଯଦି କିଛି ଥିବ ଖାଇବାକୁ ଆଜି ଯେହେତୁ ସୋମବାର ଆଜି ତତି ସ ଆମର ନଭେଜ ମାନେ ଆମିଷ ହେଇପାରିବା ନା? ହଁ ଦେଖିବା ଯଦି ଗତକାଲିର କିଛି ଏ ନିରାମିଷ ଜିନିଷ ଥିବ କି କଣ ତାହଲେ ତାକୁ ବି ଆମେ ଗରମ କରିକି ଖାଇବୁ। ନହେଲେ ଏ ଯାହା ଅଛି ସେ ଯାହା ଲଗେଇି ଖାଇବୁ ଆଉ। ହଉ ହଉ ମୁଁ ରଖୁଛି।
ହଉ।
ହଁ।